ଆଜ୍ଞା ନମସ୍କାର।
ନମସ୍କାର ଇଏ ଗୋଟେ କଣ ନୂଆ ନମ୍ବର ଦେଖେଇଲା ମତେ।
ଆଜ୍ଞା ଏଟା ନୂତନ ନମ୍ବର ଏଇ ମାନେ ଥିଲା ମୁଁ କରିନ
କଣ କରୁଚନ୍ତି ବ୍ୟାପାର?
ମୁଁ ଏବେ ଖାଉଅଛି।
କଣ ଖାଉଚନ୍ତି? ମାନେ ଏବେ ରୋଷେଇ କରୁଥୁଲେ କହିଲେ ଏବେ ସାଙ୍ଗେ ସାଙ୍ଗେ ଅ ଖାଇଲେଣି।
ରୋଷେଇ ବସେଇଚି ଭଜାଟା ବସେଇଚି ପୋଟଳ ଆଳୁ ଭଜା ବସେଇଚି। ଭାତ, ଡଲମା, ଶାଗ ଭଜା, ହେଇଚି ସେତିକି ଖାଉଚି।
ଆ
ଆଉଚି କାହିଁକିନା ମୋର ରାତିର ରାତ୍ର ଭୋଜନ ଏବେ ହିଁ।
ହଁ। କଣ ହେଟା ହେବେ ତ କ୍ଲାସ ସାଢ଼େ ସାତଟା
ଆଜ୍ଞା। ଆପଣଙ୍କର ସେ ଯୋଉ ଭାଇ ନୁହନ୍ତି କି
ହଁ।
ମତେ ମେସେଜ୍ କରିଚନ୍ତି କିଏ?
କଣ କୋହୁଚନ୍ତି?
ଆପଣ ଟିକେ କଣ କହିଲେ ମୁଁ ଟିକେ ପାଣି ପିଉଛି।
କଣ କୋହୁଥୁଲୁ?
ହଁ ମୁଁ କହିଲି କି ସେ କୋହୁଥିଲେ ଆଉ ମତେ କହିଲେ କି ମାନେ ଦିନ ବେଳେ ହିଁ ମେସେଜ କରିଚନ୍ତି ସେଇଠି ରହିକି। ଆଜ୍ଞା ମତେ ମେସେଜ କରିଚନ୍ତି ଯେ ଆଉ ତମର କଣ ଅ ତମର ରାଣ ସରିଗଲା ନା ଏବେ ବି ଅଛି
ହା ହା ଉ ଉ ହା।
ଆଉ ଗୋଟେ କଣ ମେସେଜେ କରିକି ଡିଲିଟ କରିଦିଅନ୍ତି ସେ ବୋହୁତ ମେସେଜ ଡିଲିଟ କରିଦିଅନ୍ତି ଏମିତି କରିକି।
ଦେଖୁ ନଥୁବ ବୋଲି ବୋଧେ ଭାବୁଥୁବେ କିଛି ଅଲଗା ସେଥିପାଇଁ। ଏବେ ତ ତୋ
ମୁଁ କଲେଜରେ ରହିଲେ ଆପ ଆପଣ ତ ଜାଣିଚନ୍ତି ଫୋନ ଦେଖିନି ତାପରେ। ତ ମୁଁ ଦେଖିନାହିଁ ସେ ଡିଲିଟ କରିଦେଇଚନ୍ତି ଛାଡନ୍ତୁ ଆପ ତାପରେ ମୁଁ କହିଲି କି ଆଜ୍ଞା ଉଁ କୋ ଆପଣ ମାନେ କଣ ତାପରେ ସେଇଟା ରିପ୍ଲାଏ କଲି। ନାଇଁ ହଁ ଏବେ ବି ଅଛି। ଭାବରେ ସେ ମତେ କହୁଥୁଲେ କ ମୁଁ ତାଙ୍କ ଷ୍ଟାଟସ୍ ଟିକୁ ଲାଇକ୍ କରିଦେଇଥିଲି ଷ୍ଟାଟସରେ ଲେଖା ହୋଇଥି ଲା କି ସାମ୍ନାରୁ ଜଣା ନ ପଡିଲେ ଲାଇଫରେ ବୋହୁତ ଷ୍ଟ୍ରେସ୍ ଥାଏ ଏମତି କଣ ଗୋଟେ ଏମତି ସମ୍
ଆରେ ମତେ କାଇଁ ତାଙ୍କ ଷ୍ଟାଟସ ସୋ କରେ
ହାଇଡି ମାରିକି ରଖୁଁ।
ହଁ।
ଆଜ୍ଞା ତ ମୁଁ ଦେଖିଲି। ମତେ କହିଲେ କି ଆଉ ମୁଁ ଏହେ।
କଣ ହେଲା?
ମୁଁ ଆଳୁ ଗିଳିଦେଲି ଏପଟେ ଭଜା ମୋର ପୋଡିଗଲା। ମୁଁ ଭୁଲି ଯାଇଥିଲି। ପୋଡିନି
ଆପଣଙ୍କ ଏବେ ଘରେ ଏକାଅଛନ୍ତି କି?
ଆଜ୍ଞା। ମୋର ଜେଜେମା ଜେଜେବାପା ଆଜି ସକାଳୁ ମୁଁ ଉଠୁ ଉଠୁ ପଳେଇଥିଲେ ସେ ମୁଁ ଉଠିବା ପୂର୍ବରୁ ମୋ ଜେଜେବାପା ଜେଜେମା ଆଉ ମୋ ଭାଇ ସବୁ ପଳେଇଲେଣିି।
ତମେ ଉଠକି ନ ଆସେ ଫଳେଇଛନ୍ତିି?
ଆଜ୍ଞା।
କେତେବେଳେ ଗଲେ କି?
କେଜାଣି?
ହଁ ବା।
ମୁଁ ତ ଆଠଟା କେତେବେଳେ ଉଠିଲି ସେ ନଥିଲେ କେହି ନଥିଲେ। ଆଜ୍ଞା।
ଆଉ ଆପଣଙ୍କ ଭାଇ ବସ ରେ ଗଲେ ନା କେମିତି ଗଲେ?
ମୋ ଭାଇ ଆପଣ ମୋ ଭାଇ ବସ ରେ କେଜାଣି ବସ ହଁ ବୋଧେ ବୋଧେ ହୁଏ ବସ ରେ ଗଲେ, ମୋ ଜେଜେବାପା ଜେଜେମା ବି ବସ ରେ ହିଁ ଗଲେ। ଆଉ ପିପିଲି
ଓ ପିପିଲି।
ଆଜ୍ଞା। ତ ସବୁ ବସ ହିଁ ଗଲେ। ତ ମୁଁ ଆଉ ମୋର ମୁଁ ହଁ କଣ କହୁଥିଲି ଆପଣଙ୍କୁ ତ ମତେ ସେଥିରେ ମତେ ଯେ ଲାଇକ କରି ଦେଇଛି। ମେସେଜ କରୁଛନ୍ତି କି ଆଉ ମୁଁ ଯାହା କହୁଥିଲି ସତ କିରେ ତୁ କଣ ଏଇଟା ଲାଇକ ମାରିଦେଇଛୁ? ମୁଁ କହିଲି ସବୁବେଳେ ରାଇଫରେ ସେଇ ପ୍ରୋବ୍ଲେ ନଥାଏ ଅଲଗା ବି ପ୍ରୋବ୍ଲେମ ଥାଏ। ହେଲା ମ ମାନେ ସିଏ ଭାବିଲେ ମୁଁ ସେଇ ପ୍ରୋବ୍ଲେମ୍କୁ ନେଇକି ଯୋଉ ସୁରଜ କୁ
ତାପରେ ମୁଁ କହିଲି ତାପରେ କହୁଛନ୍ତି ଆରେ ମୁଁ ତତେ ଚିଡଉଥିଲି ରେ ତୁ କଣ ସତରେ ଚିଡି ଯାଉଛୁ?
ଓ ମାନେ ଏବେ ଆସିକି କଥା ହେଇଛ କି?
ଆଜ୍ଞା ଏବେ ହିଁ ଏଇ ସବୁ ମେସେଜ ମୁଁ ଏବେ ହିଁ କହିବି କଥା ହେଲି।
ହଁ।
ଆଜ୍ଞା ଆହୁରି କଣ ମେସେଜ କରିଦେଇଛନ୍ତି କିନ୍ତୁ ମୁଁ ଦେଖିନାହିଁ ଯେହେତୁ ଆପଣଙ୍କ ସହିତ କଥା ହଉଛି। ହଁ ସିଏ କହୁଥିଲେ ତା ଙ୍କର ଯୋଉ ବନ୍ଧୁତା ଚାଲିଛି ଛଅ ବର୍ଷ ହେଲା।
ହଁ।
ସେ ବନ୍ଧୁତାରେ ଦି ବର୍ଷ ହେବ ବହୁତ ମାନେ ମାନେ ପାହାଡ ପାହାଚ ଭଳିଆ ମାନେ ଉପର ତଳ ହେଉଛନ୍ତି ସେ।
ଆଚ୍ଛା ଭଳିଆ ଉପରତଳ ହେଉଛନ୍ତି।
ମାନେ କି ତାଙ୍କର ମାନେ ଅ ସିଏ ଯୋଉ ତାଙ୍କର ବନ୍ଧୁତା ଯିଏ ଯାହା ସହିତ ଅଛି ସେ ଟିକେ ତାଙ୍କୁ ଟିକେ ଇଗ୍ନୋର ମାରୁଛନ୍ତି।
ଓହୋ।
ଟିକେ ଚାଲି ନାହିଁ କଥାବାର୍ତ୍ତା ଭଲ ଭାବରେ ଟିକେ ଦି ବର୍ଷ ହେବ। ତାଙ୍କ ଇଚ୍ଛା ହେଲେ କଲ୍ କରିବେ ତାଙ୍କ ଇଛା ହେଲେ ସବୁ।
ଏଇଥିବ କଣ କିଛି ଭିତରେ ଆଉ। ଆପଣଙ୍କୁ କହିଦଉଛନ୍ତି ଆଉ ଭଲ।
ମତେ ଏତେ କଥା କେମିତି କହିଦଉଛନ୍ତି ମୁଁ ବି ଜାଣିପାରୁନାହିଁ ସେ କଥା ତ ଆପଣଙ୍କୁ ବି କହିନଥିବେ ବୋଧେ ହୁଏ।
ନା ନା।
ଆଜ୍ଞା ମତେ କେମିତି କହି ଦଉଛନ୍ତି କେଜାଣି ସବୁ। ସାନ ଭଉଣୀଟେ ଭାବିକି ମତେ ସବୁ କହି ଦଉଛନ୍ତି।
ହଁ।
ପୁଅ ମାନଙ୍କ ସହିତ ଇ ସବୁ ସେୟାର କରିହବନି ଆଉ ସାଙ୍ଗ ମାନଙ୍କୁ। ମାନେ ପୁଅ ମାନଙ୍କୁ କଣ କହିବି କହିଲେ ପୁଅ ମାନେ ଭାବିବେ ମାନେ କଣ ଗୋଟେ ତୁ ଏମିତି ଭାବୁଛୁ। କେଡିଏମ।
ହଁ ସେଇଆ।
ସେଥିପାଇଁ ମତେ କହିଦଉଛନ୍ତି ଆଉ।
ଆଜି ବି ଆପଣଙ୍କୁ। ମାନେ ସ ଆପଣଙ୍କ ସେଇ ସୂର୍ଯ୍ୟମୁଖୀ ସାଙ୍ଗ। ଯେତେବେଳେ ମୁଁ ଆ‌ ଆପଣଙ୍କୁୁ ଜଣେଇଲେଲି କି ଇଏ ମହାଶୟ ମାନେ ହାତ ପିଟି ଦେଇଛନ୍ତି। ଆଉ ଗଲ ସେମ ଫୋ ରାଗି ଯାଉଛନ୍ତି ଆପଣ କଣ ପାଇଁ କହିଲେ ଏବେ କହିଲେ ବୋଲି ସେ ଏବେ ମତେ ଆ ଅ ମାନେ ଇଗନୋର କରୁଛନ୍ତି। ଓ ମୁଁ କହିଲି କି ଆଚ୍ଛା ସେ ଇଗ୍ନୋର କରୁଛନ୍ତି ଆପଣଙ୍କୁ ସେଇଟା ବାଧିଲା କିନ୍ତୁ ଏଇ ଯୋଉ ମାରିଲା। ସେଇଟା ବାଧୁନି।
ଆଜ୍ଞା ଆଜ୍ଞା। ତାଙ୍କର ଟିକେ ବେଶୀ ଦୋଷ ରହୁଛି।
ଭାଇ ମୁଁ କଣ କହିବି ଖାଇବା ଖାଇବା ପାଇଁ ଗଲା ପୂର୍ବରୁ ଠିକ ଥିଲା ଆଇଲା ବେଳେ।
ହ ସେଇ ପରା।
ମନେ ହଁ ବୁଝି ପାରୁଛି ଦି ମାସ ଭିତରେ ଏ ଏ ଏତିିକ ଥର ସିଏ। କେମିତି ହେଲାଣି କଣ ଆପଣଙ୍କ ଉପରେ।
ବିତି ଥିବ ଆପଣ ବୁଝିପାରୁଥିବେ। ସିଏ ଖାଲି ହେବେ ତନୁ ତନୁ କିନ୍ତୁ ତନୁ ପାଗଳ ତାର ସିଏ ଅଲଗା ଦୁନିଆରେ। ସିଏ ତାଙ୍କ କଥା ମାନେ ବୁଝେଇ ବୁଝେଇ ଥକି ଗଲେଣି ସେଥିପାଇଁ ସିଏ ଥକି ଯାଉଛନ୍ତି। ଯେହେତୁ ସେ ଥକି ଯାଉଛନ୍ତି ମୁଁ ତାଙ୍କୁ ଗଲି ବୁଝେଇ ବାକୁ କିନ୍ତୁ ସିଏ ତ ତନୁ ତନୁ ହେବେ।
ମୁଁ ଯଦି ଏବେ ବର୍ତ୍ତମାନ କିଛି। ଗୁଆ ମାନେ ଆସୁଥିବା କଲ ଉଠାଏ ଏଇଟା କଟିଯିବ କି।
ଆଜ୍ଞା।
ଆଚ୍ଛା।
ଆପଣଙ୍କୁ କିଏ କଲ୍ କରୁଛନ୍ତି କି ଆପଣଙ୍କ ଘର ଲୋକ।
କଣ କହିଲେ।
ଆପଣଙ୍କୁ କିଏ କଲ୍ କରୁଛନ୍ତି କି ଆପଣଙ୍କ ଘର ଲୋକ ଫୋନ କରୁଛନ୍ତି ନା କଣ।
ନା ନା ଏଇ ମୋ ପାଖରେ ରହୁଥିବା ଜଣେ। ବ୍ୟକ୍ତି ଟିଏ ପିଲା ଟିଏ।
ଓହୋ ଆପଣ ଉଠେଇ ପାରିବେ ପାରିବେ ନାହିଁ ତାହେଲେ ଆପଣ। ଉଠେଇ ପାରିଇବେନି।
ହଁ ବୁଝିଲି।
ଆଜ୍ଞା ଆଳୁ ଟା ସିଝୀ ଲାନି କଣ। ମୁଁ ଭଜା କରୁଛି କିନ୍ତୁ ଭଜା ଖାଇବି ନାହିଁ କାହିଁକି ନା ମୋର ଖାଇବା ସରିଯିବ। ମାନେ ସରିନି କିନ୍ତୁ ସରି ଯିବ ଭଜା ହେଲା ଭିତରେ।
ତାହେଲେ ଆପଣ ଭଜା କାଇଁ କରୁଛନ୍ତି?
ରାତିରେ ଖାଇବା ପାଇଁ ମୋ ମାମା ବାବା ଙ୍କ ପାଇଁ ପିତା ମାତା ଙ୍କ ପାଇଁ। ସିଏ ତ ଖାଇବେ ନା ମୁଁ ଯ ଯଦି ନ ଖାଇବି ସିଏ ତ ଖାଇବେ।
ମତେ ଏବେ ଟିକେ ନିଦ ନିଦ ଲାଗିଲାଣି ଟିକେ ଯାଇକି ଚା ଟିକେ ପିଇକି ଆସିଲେ କ
ଆପଣଙ୍କୁ ସେଇଆ କହୁଥିଲି ଆପଣ ଯେତେବେଳେ କହୁଥିଲେ ଥଣ୍ଡା କଥା ମୁଁ ଭାବିଲି କି ଆମେ ସେଇଠାରୁ ଅ ଚାହା କି କଫି ବି ପିଇଥାନ୍ତେ କିନ୍ତୁ ଯେହେତୁ ସେଠି ବା ନଥିଲା। ବନ୍ଦ ଥିଲା।
କୋଉଠି ବନ୍ଦ ଥିଲା ସେଇଠି ଚାହା ବି ମିଳେ କି?
ଆଜ୍ଞା ଆପଣ ଜାଣି ନାହାନ୍ତି?
ନା କଫି ମିଳେ ଜାଣିଚି ଚା ମିଳେ ‌ବୋଲି ମୁଁ ଜାଣିନି।
ହଁ ଚାହା ବି ମିଳେ ଆମେ ବା ପିଇଚୁ। ଆପଣଙ୍କର ମୁଖୀ ଫୁଲ ତାଙ୍କର ଆଉ ମୋର ପିଇଚୁ।
ଆପଣ ଦି ଜଣ କେବେ ପଳେଇଲେ କି ପିଇକି
ମାନେ ଆମ ସହିତ ଆମର ମହିଳା ମିତ୍ର ଯାଇଥିଲେ କିନ୍ତୁ ସିଏ ତ ପିଅନ୍ତିନି ନା ତ ମୁଁ ଆଉ ସିଏ ପି
କାଇଁ ବାରମ୍ବାର କଲ୍
ହଁ ଆଉ ଟିକେ ଆପଣ ଟିକେ ମାନେ ଆଉ ଅଳ୍ପ ସମୟ ଆଉ ମାତ୍ର ଆପଣ ଟିକେ ରୁହନ୍ତୁ। ହୁଁ ମୁଁ ତ ଖାଇବାକୁ ଯିବି ମାନେ ତ ଆପଣ ତାପରେ ରଖିଦେବେ‌।
ଆଜ୍ଞା ମାନେ ପାଖରେ ଅଛି ମାନେ ଦି କଦମ୍ ଚାଲିଲେ ମୋ ରୁମ୍ କୁୁ ପହଞ୍ଚିବ କିନ୍ତୁ ସେ ମତେ ଫୋନ୍ କରିକି ଡାକୁଚି। ଆଉଥରେ ଫୋନ୍ କଲା ଯେହେତୁ ମୁଁ ହିଁ ଉଠିକି ଗଲି। ଆଉ ମତେ କହୁଚି ଆପଣଙ୍କ ପାଖରେ ଶହେ ଟଙ୍କା କେସ୍ ଅଛି‌। କଣ କହିବି ଆଉ?
ତ କେସ୍ ଥିବ ଯଦି ଆପଣ ଦେଇଦିଅନ୍ତୁ।
ପାଁଶହ ପଚାଶ ପଚାଶ
ଆ ଆପଣଙ୍କୁ ଶହେ ଟଙ୍କା ରୁ କଣ ପାଁଶହ ଟଙ୍କା ମାଗିଲେଣିି ସେ।
ନା ନା ସିଏ ପଚାଶ ମାଗୁଚି ମୁଁ ଭୁଲ୍ ରେ ମାନେ ପାଞ୍ଚଟା ଆଙ୍ଗୁଳି ଦେଖେଇଲା ମୁଁ ପାଁଶହ ଭାବିଲି।
ଆଜ୍ଞା ଆଜ୍ଞା। ସେ ଆପଣଙ୍କୁ କେସ୍ କାହିଁ ମାଗୁଛନ୍ତି?
ମତେ ଜଣାନାହିଁ। ସେ କାହିଁକି ମାଗୁଛି। ସନ୍ଧ୍ୟାବେଳେ ସେ ପ୍ରାୟତଃ ଯାଏ ବାହାରକୁ। କିନ୍ତୁ ଜାଣିିନାହିଁ କାହିଁକି ଯାଉଚି। ମତେ ଚାଳିଶି କେସ୍ ଚେଞ୍ଜ ନାହିଁ ଅଛି ନାହିଁ। ଚାଳିଶି ଅଛି ଶହେ ଅଛି ଆପଣ କୋଉଟା ନେବେ ଚାଳିଶି ନେବେ?
କୁହନ୍ତୁ।
ହଉ ଆଜ୍ଞା ମୁଁ ରଖୁଚି।
ହେଇଗଲା।
ଆଜ୍ଞା।
ହଉ।